ହାଲୋ।
ହାଲୋ।
ଶୁଭୁ ଶୁଭୁଚି ଭଏସ ମୋର ଆଜ୍ଞା। ଆଜ୍ଞା ଶୁଭୁଚି?
ହାଲୋ।
ଆଜ୍ଞା।
ଗୁଡ୍ ଇଭିନିଙ୍ଗ।
ହାଲୋ।
ଆଜ୍ଞା ମୋର ଶୁଭୁଛି କି ଆଜ୍ଞା।
ହାଲୋ।
ହଁ ଶୁଭୁ ଶୁଭିଲା। ଶୁଭିଲା କି? ମତେ ତ ଶୁଭୁଚି ହାଲୋ। ହାଲୋ ଆଜ୍ଞା ହାଲୋ।
ହାଲୋ।
ହାଲୋ ଶୁଭୁନି କିି? ହାଲୋ।
ହଁ ହଁ।
ଶୁଭିଲା ଆଜ୍ଞା କଣ କରୁଥିଲେ ଆଜ୍ଞା?
ଏଇ ବସିଥିଲି ଆଉ କଣ କରିବା।
ଆଉ କଣ ରୋଷେଇ କରିଥିଲେ ନା? ମୁଁ ଆଜ୍ଞା ଖୁସି ଅଛି ଆଜ୍ଞା। କାମ କରୁଥିଲି କଥା ହେଇଗଲି। ମେସେଜ ଦେଖିଲି ସେଇଥିପାଇଁ କଲ୍ କଲି।
ଓହୋ।
ଆପଣ ଖାଇଥିଲେ ଆଜି?
ମୁଁ କଣ ବର୍ଷା ହୋଉଚି?
ହଁ ଦିନ ପରେ କାଲି ରାତିରୁ ଆଜି ରାତିଠୁ ହୋଉଚି ପୁରା ଛାଡିିନି ଏ ପର୍ଯ୍ୟନ୍ତ ବି।
ଓହୋ।
ଆପଣଙ୍କର?
ଆଜ୍ଞା ହଁ ବର୍ଷା ତ ହୋଉଚି ଏପଟେ।
ଆଉ ଆପଣଙ୍କ ପଟେ ଭଲ ବୁଲିବା ପାଇଁ ଜାଗା କଣ ଅଛି?
ଜାଗା ଏପଟେ ଆମର ଘଟଗାଁ ତାରିଣୀ ହଁ।
ମୁଁ ତାହେଲେ କେଉଁଝର୍ ପଟେ ତ ଜାଣିଛି।
ଆସିଛନ୍ତି ନା ଆସିନାହାନ୍ତି?
ଆଜ୍ଞା ମୁଁ ଯାଇଚି ଘଟଗାଁ ପାଖରେ ଗୋଟେ ୱାଟର୍ ଫଲ୍ ନାହିଁ ଯୋଉା ୱାଚ୍ ଟାୱାର ଗୋଟେ ଅଛି ଜ୍ ଜଙ୍ଗଲ ଟିକେ ଭିତରକୁ ଯିବାକୁ ପଡିବ କଣ ତା ନାଁଟା ମନେ ପଡୁନି ସେଇଠି ଯାଇକି ପାଞ୍ଚ ଦିନ ଖଣ୍ଡେ ରହିଥିଲୁ ପୁରା। ତା ନାଁଟା ମନେ ପଡୁନି ଜି ଜିଭ ଆଗରେ ଅଛି ମନେ ପଡୁନି ନାଁ ଟା ଗୁଣ୍ଡିଚାଘାଇ ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଗୁଣ୍ଡିଚାଘାଇ ଗୁଣ୍ଡିଚାଘାଇ ଏକ୍ଜାଟଲି ଗୁଣ୍ଡିଚାଘାଇ ସେଠି ଯାଇଁ କି କ୍ୟାମ୍ପ ପକେଇକି ପୁରା ହଁ ହେଇ ଉପରେ ରହିଥିଲୁ ଆମେ ଏ ଯୋଉଟା ଆଜ୍ଞା। ଆଜ୍ଞା ଆଜ୍ଞା ତାପରେ ବଡଘାଗରା ସାନଘାଗରା ଯାଇଚି। ହଁ ସେଇଠି ହିଁ କରିଚୁ।
ଓହୋ।
ବଡ ଘାଗରା, ସାନ ଘାଗରା ତାପରେ ଏଇଠି ଯାଇଥିଲି ଗୋନାସିକା ଯାଇଥିଲି। ଭୀମକୁଣ୍ଡ ଯାଇଥିଲି ଆଜ୍ଞା। ଭଲ ଲାଗିଲା ସବୁଠୁ ଗୋନାସିକାଟା ବଢିଆ ଲାଗିଲା।
ହଁ ହଁ ଏଇଠେ ଭୋଜି ପାଇଁ ଭଲ ଜାଗା।
ଆଜ୍ଞା ଆଜ୍ଞା ଆମର ବି ସାଙ୍ଗ ତିନି ଜଣ ହିଁ ଯାଇଥିଲୁ ଆମେ ସେଇଠି ରହିଥିଲୁ ଏଇ ଯୋଉ ଟାୱାରଟା ଅଛି ସେଇ ସେ ଟାୱାର ଉପରେ କ୍ୟାମ୍ପ ପକେଇ ଦେଇକି ରହିଥିଲୁ ଟେଣ୍ଟ ପ
ଓ ହୋ ବାବାରେ।
ରାତିଟା ବି ରହିଥିଲୁ ରାତିରେ ରହିଲୁ ଦି ଦିନ ସେଇଠି ରହିଲୁ ନାଇଁ ଆମକୁ କାଇଁ ଡର ପୁଅପିଲା ଆମୁକୁ କିଏ ଲେଡିସ ଥିଲେ ଡରିଥାନ୍ତୁ।
ନା ନା କାଇଁ ଏମାନେ କିଛି ଯୋଉ ଭାଲୁ ଫାଲୁ ବାଘ ବାହାରନ୍ତି ତ କୁହନ୍ତି।
ନା ତ କାଇଁ ଆମେ ଫେସ୍ କରିନୁ କିଛି ବି ହେମତି।
ହୁଁ ହୁଁ।
କରିନୁ ମାନେ ଯେତିକି ଦିନ ରହିଲୁ ଦେଖିନୁ କିଛି। ବାକି ଭିତରକୁ ତ ଆମେ ଯାଇଥିଲୁ ଆହୁରି ବହୁତ ଭିତରକୁ ବି ପଶିଥିଲୁ ସେଇ ଝରଣା ସାଇଡ୍ ସାଇଡ୍ ରେ ଯୋଉ ଛୋଟ ବାଟ ଟା ଅଛି ସେଇ ପଟେ ପଟେ ପୁରା ଭିତରକୁ ଯାଇଥିଲୁ।
ଓହୋ।
ପରେ ଜଙ୍ଗଲ ବୁଲିକି ତାପରେ ସେମିତି ଆଉ ଆଉ କିଛି ନାହିଁ ସେମିତି ବୁଲିକି ଆସିଲୁ ବଢିଆ ଲାଗିଲା। କେନ୍ଦୁଝର ବି ବହୁତ ବଢିଆ ଜାଗା।
ହଁ କପିଳାସ ହଁ ମୁଁ ଯାଇଚି। ମାନେ ଅ କେବେଠୁ ହେଲାଣି। ନଅ ଦଶ ବର୍ଷ ହେଲା ଯାଇଥିଲି ଆଉ ଯାଇନି। ଭାରି ଇଚ୍ଛା ଯିବାକୁ ଏବେ ବି କିଛି ନୂଆ ହେଇସାରିବଣି ନାଇଁ। ହୁଁ।
ଜୋରନ୍ଦା ଜୋରନ୍ଦା ଆସି
ଜୋରନ୍ଦା ହଁ ଯାଇଚି।
ଜୋରନ୍ଦା ମହିମା ଅଲେଖ ସେମିତିଆ ଗୋଟେ ତୋପବନ ବି ଅଛି ସେଇ କପିଳାସ ଗଲା ବେଳକୁ ସାଇ ମନ୍ଦିର ଗୋଟେ ପଡିବନି ସାଇ ମନ୍ଦିର ପାଖ
ହଁ ସାଇ ମନ୍ଦିର ମୁଁ ବହୁତ ଇଚ୍ଛା ଥିଲା ଯିବାର କିନ୍ତୁ ଯାଇ ପାରିଲିନି । ଆ କେବେ ଯାଇନି କିନ୍ତୁ କିନ୍ତୁ ଶୁଣିଛି ହଁ ଦେଖି ଆ କେବେ ଲାଗୁଛି । ଯିବା ।
ହଁ ନିହାତି ଯେବେ ବି ଫ୍ରି ହେବେ ଆସିବେ ବୁଲିବେ ବହୁତ ବଢିଆ ଜାଗା ଶାନ୍ତି ଲାଗିବ । ତ ପବନ ବି ବଢିଆ ଜାଗା ଆଜ୍ଞା ନିଶ୍ଚିତ ।
ଭୋଜି କରିବା କିଛି ପ୍ଲେସ ଅଛି ସେପଟରେ
ବହୁତ ପେଲସ ଅଛି ଆମଙ୍କାନଚ ଯେମିତି ଆପଣ ସେପଟେ ଜଙ୍ଗଲ ଏରିଆ ସେମିତି ଆମର ସାପୁଅ ଡ୍ୟାମ ଆମର ରହିଛି ପେ ସାପ ଭଳିଆ ଦେଖିବାକୁ ସେ ଡ୍ୟାମ ଟା । ପଟା ସାପ ଭଳିଆ ଆଜ୍ଞା ସାପ ଲକ୍ଷେ କରାହେଇଛି ।
ଓହୋ ।
ଆଉ ଯୋରନ୍ଦା ତ ଜାଣିଥିବେ । ଆଉ ତପବନ ବି ସେଇ ସୂର୍ଯ୍ୟଙ୍କୁ ପୂଜା କରାଯାଏ ସୂର୍ଯ୍ୟ ମନ୍ଦିର ଆଉ ଗୋଟେ ଗୋଟେ ନୂଆ ୱାଟର ପାର୍କ ଖଛି ସପ୍ତ ଶଯ ପାଖରେ ଆମର । ସପ୍ତସର୍ଯ୍ୟା ଗୋଟେ ଜାଗାଟେ ଅଛି ସପ୍ତସର୍ଯ୍ୟା ରେ ସାତଟା ପାହାଡ଼ ଯୋଉ ଜାଣିଛନ୍ତି ତ ସପ୍ତସୂର୍ଯ୍ୟା ଜାଣିଛନ୍ତି କି କେବେ? ଆସୁଚନ୍ତି । ହଁ ସପ୍ତା ତାଙ୍କ ଲକ୍ଷଣ
ଓହୋ ।ଆଉ କଣ ଖାଇ
ଆଜ୍ଞା । ଆଜ୍ଞା । ହଁ ଖାଇଥିଲି ଦୀପହ ରେ, ଅରୁଆ ଭାତ ଡାଲମା ହେଇଥିଲା ।ଦୀପହରେ ଅରୁଆ ଭାତ ଡାଲମା ସାଗଭଜା।
ଓହୋ ।
ଫାକା ପୁରା ।ସଧ୍ୟାତା ଆଜି ଶନିବାର ତ
ଆଉ ଘରେ ସମସ୍ତେ ଭଲ?
ଆଜ୍ଞା ସମସ୍ତେ ଭଲ ଅଛନ୍ତି। ବାବା ଭଲ ଅଛନ୍ତି। ମା ମୁଁ କେଉଁଝର ନେଇ କି କି, ଯାଇଥାନ୍ତି ବାବାଙ୍କୁ। ସେଇ ଯୋଉ ଆମର ଗୋଟେ ଜାଗାରେ ନାହିଁ ସେଠି ଆୟୁରବେଦିକ ମେଡିସିନ ଦଉଛନ୍ତି, କେଉଁଝର ରେ, ସେଇଠିକି ବାବା ଜାଗା ଟା ନାଁ, ମୁଁ ଆକ୍ଚୁଆଲି ତିନି ଟିକିଆ ନାଁ ଟି କିନ୍ତୁ ଜାଗାର ନାଁ ଆକ୍ଚୁଆଲି ମୋର ମନେ ନାହିଁ ଠିକ୍ ସେ, କିନ୍ତୁ ତିନି ଟିଆ ନାଁ ଟେ ସେଠି ମେଡିସିନ ଦିଅନ୍ତି ଚେରମୂଳି। ଦିଅନ୍ତି ସବୁ ଔଷଧ ପାଇଁ।କ୍ୟାନସର ପେସେଣ୍ଟ ତ ମୋ ବାବା । ଆ-ଭଲ ଅଛନ୍ତି ଏବେ ।ଏବେ ଭଲ ଅଛନ୍ତି ।ଆଜ୍ଞା, ଚାରି ବର୍ଷ ତ ହେଇଗଲାଣି ଟିଟମେଣ୍ଟ ହେଇକି ଭଲ ଅଛନ୍ତି। ଏମସ ରେ ଦେଖଉଥିଲି ବାବାଙ୍କୁ ନେଇକି। ଭଲ ଅଛନ୍ତି ଭଗବାନଙ୍କ ଦେୟାରୁ । ତ ସେଇଥିପାଇଁ ମୁଁ ଭାବିଥିଲି, ଆଜ୍ଞା ସେଇଠିକି ନେଇକି ଦେଖେଇବି ବୋଲି, କାହିଁକିନା ବହୁତ ଭିଡ ହଉଛି ଶୁଣି ଅ କରଲୁନ କ୍ୟା ତରେ ଆଜ୍ଞା।କୋଲଷ୍ଟ୍ରମି କଲମ କ୍ୟାନସର, ଆ ଯୋଉ ଲିଭର ଅଛି ।ତାର ଉପରେ କନେକ୍ଟିଂ ଯୋଉ ସବୁ ଥାଏ । ପାଇପ ଆମ ପେଟ ଭିତରେ ।ସେଇଥିରେ ଗୋଟେ ଜାଗାରେ ଏଇଟା ବାବା ଆମେ, ବାବା ଗାଁକୁ ଗୋଟେ ଜାଗାକୁ ବୁଲି ଯାଇଥିଲୁ ଆମେ ଗାଁକୁୁ ଭଳିଆ ପାଖ ଆମର ଏଇଠୁ, ସେଇଠି କି ଯାଇଥିଲୁ ପେଟ ବହୁତ ଜୋରେ ଫୁଲିକି ବନ୍ଦ ହେଇଗଲା। ମାନେ ବାଇକ୍ ଯିବା ଆସିବା ହେଲାନି କି ଲା ଟିନ୍ ବି ହେଲାନି, ପେଟ ଫୁଲିଗଲା ବହୁତ ଜୋର ।ତ ଆକ୍ଚୁଆଲି ସେ ହେଇଥିଲା ହେତେବେଳେ କି ଫା ଫାଟି ଯାଇଥିଲା କ୍ୟାନସର ଯୋଗୁଁ ।ସେଇ ନା-ପାଇପ୍ ଟା ଫାଟି ଯାଇଥିଲା ପେଟ ଭିତରେ। ସେଇଥି ପାଇଁ ଏତେ ସବୁ ପ୍ରୋବ୍ଲେମ । ହଁ ନେଇକି ଗଲୁ ଇମିଡିଟ ଦେଖେଇ କଟକରେ, ଏସିବିରେ
କି ହୁଏ ନା କଣ?
ଆଜ୍ଞ, କ୍ୟନ୍ସର ସେଲ୍ ହି ଅଲଗା, ଷ୍ଟୋନ ନାଇଁ ଷ୍ଟୋନ ତ ଅଲଗା ଏଇଟା କ୍ୟାନସର ଟୋଟାଲ ସେଲ୍ ହିଁ ସେଟା ଅଲଗା ରୋଗ ହିଁ, ଗୋଟେ ଅଲଗା ସେ ଆଜ୍ଞ । ମୋର ହୋଇଛି କଟକ ଏ ସି ଏ ସିବି ରେ ଦେଖେଇଲୁ, ଏ ସିବି ରେ କିଛି ସମୟ ଟ୍ରିଟମେଣ୍ଟ କଲା ପରେ, ମତେ ଭଲ ଲାଗିଲାନି ସେଥିାଇଁ ମୁଁ ତାଙ୍କୁ ନେଇକି ଏମସ ରେ ଭରିକି ଦେଖିଲୁ, ଏ ରେ ବ ଅପରେସନ୍ ହେଲା ପରେ ଭଲ ଅଛନ୍ତି ଏବେ।ଅପରେସନ୍ ଗୋଟେ ନାହିଁ ଚାରି, ପାଞ୍ଚଟା ଅପରେସନ୍ ହେଇଛନ୍ତି।କେମ ନେଇଛନ୍ତି ଦଶଟା, ବାରଟା ଭଳିଆ କେମ ନେଇଛନ୍ତି।
ହଁ, ଭଗବାନ କରନ୍ତୁ ଭଲ ହେଇଯାଆନ୍ତୁ।
ଆଜ୍ଞା, ମୁଁ ବି ମ୍ୟାରେଡ ଆଜ୍ଞା। ମୋ ପୁଅଟେ ବି ଚାରି ବର୍ଷ ହବ। ଏଇ ଚବିଶ ତାରିଖରେ ହବ। ବାହୁଡା ଦିନ ହବ ତାକୁ। ନୂଆ, ନୂଆ ସ୍କୁଲ ଯାଉଛି। ନାଇଁ ଚାରି ବର୍ଷ ହବ ଆଜ୍ଞା।
ଓହୋ, ଚାରି ବର୍ଷ ।ଓହୋ, ଆପଣ ଗୋଟେ ଗୋଟିଏ ଭାଇ ପୁଅ ବୋଧେ?
ଆଜ୍ଞା ।ହଁ, ମୁଁ ଗୋଟେ କୁ ଆଜ୍ଞା ।ମୁଁ ଗୋଟେ ଗୋଟେ ପୁଅ, ମୋର ଭଉଣୀ ଗୋଟେ, ସେ ବି ମାରେଡ୍ ।ତାର ବି ଦିଟା ଝିଅ, ମୋର ଗୋଟେ ପୁଅ।
ହୁଁ, ହୁଁ।
ଆଜ୍ଞା।
ଘରକୁ କେତେବେଳେ ଯିବେ?
ଆଜ୍ଞା।
ମାନେ ରୁମ କୁ ଛୁଟି ହେଇକି କେତେବେଳେ ଯିବେ?
ଦେ ହବ ଅଫିସ୍ ନଅ ଟାରୁ, ଛଅଟା ।ଆଜ୍ଞା ଲଞ୍ଚ ଯୋଉ ମଝିରେ ଗୋଟେ ଦି ଘଣ୍ଟା ଲଞ୍ଚ ଆଉ। ଯାଇକି କରି ଦିଏ ଏଇଠି ଘର ପାଖରେ ଅଫିସ ଟା ଏକା। ପାଖରେ ଆସି କରଦେ ଆଜ୍ଞା ମୁଁ ଜବ କରୁ ଥିଲି ଅଲଗା ଜାଗାରେ ମୁଁ ଦିଲ୍ଲୀରେ ବାହାରେ ରହୁଥିଲି ମୋ ମାଆ ଗୋଟେ ପୁଅ ତ ଟିକେ ଦେହ ଖରାପ ହେଇଗଲା ତ କାନ୍ଦିଲା ଯାଇଥିଲା ବୁଲି ସେଇଠି କୋଉ ଜାଗାରେ ରହୁଛି ଦେଖିବ ବୋଲି ଚାକିରୀ କୋଉଠି କରୁଛି ଦେଖିବ ବୋଲି ଏ ବୃନ୍ଦାବନ ମଥୁରା ଆଗ୍ରା ଏଗା ସବୁ ବୁଲି ଯାଇଥିଲା ଦେଖିଦେଲା ମୋତେ କହିଲା କାନ୍ଦିଲା ଆଉ ରହିଲାନି କହିଲା ଯାହା କରୁଛୁ କରେ ଓଡିଶା ଆସିକି ଘର ପାଖରେ କରିବୁ ଆଉ ଛାଡି ଦେଇକି ନେଇଲା ମୋତେ ହଁ ମୁଁ ସେଠିକି ଥିଲି ମେମ୍ ମୋର ଏଇପଟେ କିଛି କାମ ହିଁ ନାହିଁ ମୋର ଏଇଆଡେ ହିଁ ଥିଲି ଆଉ ମୁଁ ଆସି ଆସିକି ଏଇଠି ଘର ପାଖରେ ଏବେ ଅଛି କୋଉଠି କିଛି ନହେଲାରୁ ନା ଆଉ
ହିଇ ହିଇ
ଏମିତି ମା ଯୋଗୁ ବସିଛି ଦି ହଜାର ଅଠରରୁ ମୁଁ ଆସିଲିଣି ବାହାରୁ ଜବ ଛାଡିକି ମୋର ଆଜ୍ଞା ଏଇ ଦିଇ ହଜାର ଏକୋଇଶି ରେ ବାହାଘର ଆ ଛଅ ବର୍ଷ ହବ ଆଉ
ଆଛା ଆଛା
ବାବା ମମି ଠିକ୍ ନାଇଁ ଆଜ୍ଞା ବାବା ମମି ଆରେଞ୍ଜ ମେରେଜ୍ ଠିକ ଅଛି ସେ ସେ ହିଁ ଦେଖିଥିଲେ ମୁଁ ତାଙ୍କୁ ତ ନିର୍ବନ୍ଧ ଦିନ ହିଁ ଦେଖିଲି ମୁଁ ବି ଯାଇନଥିଲି ଦେଖିବା ପାଇଁ ଆଜ୍ଞା ସେ ହିଁ ଦେଖିଲେ ଚାଲିଛି ତ ଠିକ ଠାକ ଭଗବାନ ଯାହାଙ୍କୁ ଦେଇଛନ୍ତି ତ ତାଙ୍କୁ ନେଇକି ଚାଲିବାର ସେ ସରିଲା ଚାଲିବୁ ଆଉ କଣ ଆଉ ଏତେ ବି ଭାବିବାର ନାହିଁ କିଛି କିଏ କେତେ ଦିନ ବଞ୍ଚିବେ ଯେ ଆଉ ଏତେ ଭାବିକି କଣ ଲାଭ ନିଜ କାମରୁ ତ କରତେ ସମୟ ମିଳୁନି ଆଉ ଏତେ ଜିନିଷ ମୁଣ୍ଡରେ କିଏ ପୁରେଇ ହବ ଚାଲନ୍ତୁ ଯିଏ ଯେମତି ଚାଲିବାର ଅଛି ଚାଲିବେ
ଆଉ କଣ ପୁଅ ଚଗଲା ହଉଛନ୍ତି କି ନାଇଁ
ହଁ ହଁ ସେ ବହୁତ ଦୁଷ୍ଟ ହଁ ହଁ କଥା ତାର ଟିକେ ଲେଟ ରେ କହିଲା ତ ମାନେ ଜିଭ ଲାଗେ ଟିକେ ଟିକେ ତ ସେଇଥିପାଇଁ ଲେଟରେ କହିଲା ତ ଏବେ କଥା କହୁଛି ଆସ୍ତେ ଆସ୍ତେ ତ ବହୁତ କଥା ଗପୁଛି ସେଇଥିପାଇଁ ଆଉ ଯିବୁ ହୁଁ ହୁଁ ଦୌଡୁଛି ଖାଲି ହଁ ପଢୁଛି ଆସ୍ତେ ଆସ୍ତେ ତ ତାକୁ ସ୍କୁଲ ରେ ଛାଡିଛି ଏଇଠି ଏବେ ପ୍ରି ସ୍କୁଲ ତ ସାତ ବର୍ଷ ନହେଲେ ଆଉ ପଢି ପାରିବନି ନା ଏବେ ପ୍ରି ସ୍କୁଲ ଦେଇ ଛାଡିଛି ତାକୁ ଏଇଠି ପ୍ଲେ ରବିଶଙ୍କର ଗୋଟେ ସ୍କୁଲ ଅଛି ଆମର ରବିଶଙ୍କର ବିଦ୍ୟା ମନ୍ଦିର ବୋଲି ତା ହେଇଥି ସିବି ଏସ୍ ଇ କୋର୍ସ ସେଇଠି ତାକୁ ଛାଡିଛି
ହୁଁ ହୁଁ
ଯେବେ ଆସ୍ତେ ଆସ୍ତେ ମୁଁ ଚାହୁଁଛି ଘଣ୍ଟେ ଦି ଘଣ୍ଟା ରହିକି ଆସୁଛି ଆଉ
ହୁଁ ହୁଁ।
ନୂଆ ନୂଆ କାନ୍ଦୁଚି କାନ୍ଦିକି ଜିଦି କରୁଚି ମୁଁ ବସୁଚି ବି ଘଣ୍ଟା ଟେ ରହୁଚି ତାପରେ ଆସୁଚି ସେ ଜିଦି କରୁଚି ଆଉ। ସାତ ବର୍ଷ ଗମେଣ୍ଟ ନିୟମ କରିଦେଲାନି କି। ପଢିବ ଛୁଆ ସାତ ବର୍ଷରେ ଯାଇକି ସେଇଥିପାଇଁ। ଆଉ ଏତେ ଜଲଦି ବି ଘରେ ରଖିକି ପିଲାଙ୍କୁ ସମ୍ଭାଳି ବି ହଉନି ଆଉ ସେ ଯେମିତି ହଉଚି ତାକୁ ସମ୍ଭାଳିି ବି ହଉନି। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ମା ଆଜ୍ଞା ମା ଆଜ୍ଞା ଆଜ୍ଞା।